ହଁ ଶୁଭା ଯାଉଚି। ଅ ଆଉ କଣ ସବୁ କରୁଛନ୍ତି?
ରୋଷେଇ କରୁଚି ଆଉ। କଣ?
ଆଉ ମୁଁ ଏବେ ଇଏ ଆମ୍ବ ଗଛ ଆଣିଥିଲ ତ ଆମ୍ବ ଗଛ ଲଗେଇଲୁ।
ହୁଁ।
ଆଉ ବର୍ଷା ପାଗ କେମିତି ଅଛି ସେପଟେ?
ହଁ ବର୍ଷା ଏଇନେ ହଉଚି। ଛାଡିଥିଲା ପୁଣି ବର୍ଷା ହଉଚି।
ଏ ଆମ ପଟେ ଆଚ୍ଛା। ଆମ ପଟେ ତ କାଲି ପାଖରୁ ହେଉଛି ଯେ ବର୍ଷା ଏପର୍ଯ୍ୟନ୍ତ ଛାଡ଼ିନି। ପୁରା ଲାଗି ରହିଛି। ହଁ ଲାଗି ରହିଛି ଏପଟେ।
ଏଠି ହେଲାଣି ତିନି ଚାରି ଦିନ ହେଇଗଲାଣି ବର୍ଷା।
ହଁ ଏପଟେ ବି ସେମିତିକା ଆମେ ମେଘୁଆ ପାଗ ଘେରି ରହିଛି। ପୁଣି ଖରା ଦଉଛି। ଆଉ ପୁଣି ବର୍ଷା ବି କରୁଛି।
ଅ ହଁ। ଆଉ କଣ କୁହନ୍ତୁ?
ଆଉ ଆପଣ କରି କରିଲ ଗୁଡା ଜାଣିଛନ୍ତି କରିଲ ତିଆରି କରିବା ପାଇଁ?
କଣ ତ
ପରିଲେ ଯଉ ପାଉଁଶରୁ ବାହାରେ। ଯୋଉ ତାର ଶାଖ ଗୁଡା।
ନାଇଁ ନାଇଁ।
ଆଉ ତୁମ ପଟେ ବାହାରେନି ବୋଧେ।
ମାନେ କଣ ଟା ବୁଝିପାରିଲିନି କରିଲେ କଣ?
କରିଲ୍ କହିଲେ ସେ ଯୋଉ ବାଉଁଶ ରୁ ଯୋଉ ବାହାରେ ଶାଖା ଗୁଡା।
ହଁ। ହଉ ହଁ। ହଁ ହଁ ଜାଣିଚି କିନ୍ତୁ ଆମ ପଟେ ଖାଆନ୍ତିନି କେହି।
ଆଚ୍ଛା ହଁ ଏପଟେ ଆମ ବାଡି ମାନଙ୍କର ଅଛି ତ ବାଉଁଶ ସେ ସେଥିରୁ ବାହାର କରାହୁଏ ଆଉ ଉଁ, ସେଗୁଡା ଆଜି ରୋଷେଇ କରିଛି ବା।
ହଁ ସେଟା କେମିତି ହୁଏ?
ଏଁ ସେଇଟା ବା ଛୋଟ ଛୋଟ ହଁ ବାହାର କରିକି ସାରିଲା ପରେ ବାଉଁଶ ଗୁର ସେ ଶାଖା ଗୁଡା ବାହାର କରି ସାରିଲା ପରେ ସେଗୁଡାକୁ ଉଁ, ମାନେ ପାଣି ସେ ପାଣି ଦେଇକି ଫୁଟେଇ ଦେବା। ପାଇଁ ପଡେ କାହିଁକି ନା ନହେଲେ ଏମିତି ରୁ ରୋଷେଇ କଲାବେେଳକୁ ସେଟା ଓ ମାନେ ପିତା ଟାଇପ୍ ର ଲାଗେ। ତ ସେଥିପାଇଁ ଆମେ ଫୁଟେଇ ଦଉ ଫୁଟେଇ ସାରିଲା ପରେ ସେ ଏଁ ସେଇ ପାଣିକୁ ପକେଇ ଦେଲା ପରେ ସେ ଟିକେ ଛେଚିକି ହଁ ମାନେ ସିଉଡି ସାହା ରେ ଛେଚି ଦେଉ ଟିକେ ଗୁଣ୍ଡା ଟାଇପ୍ ର ସେ ଗ୍ରାଇଣ୍ଡର କଲା ବ- ଅଏ- ବ ଗୁଣ୍ଡା ହେଇଯିବ ସେ ଗ୍ରାଇଣ୍ଡର୍ ବ୍ୟବହାର କରୁନି ସେଥିପାଇଁ
ସିଝେଇକି କଣ ତାକୁ ଶୁଖେଇବେ? ଓ ସିଜେଇ ଦେଇକି ଆଉ ଗୁଣ୍ଡ କୋଉଟେ ବାହାର କରିବି? ଓ ମାନେ ଗୁଣ୍ଡ ତାର କୋଉଠାରୁ ବାହାର କରି ସେ ସିଝେଇଲା ପରେ ନା କମତି କଣ?
ହଁ ହଁ ସିଝେଇ ଏ ସିଝେଇ ଦେଲା ପରେ ତାପରେ ସେଇଗୁଡାକୁ ପାଣିରୁୁ କାଢିଦେଲା ପରେ ତାପରେ ସେ ଉଡିଶ ସାହାଯ୍ୟରେ ଛେଚି ଦେଉ ଟିକେ ଛେଚି ଦେଲା ପରେ ହଁ ମସଲା ସେ ମସଲା କବା ଉ, ମାନେ ତେଲ ଦେଇ ତେଲ ଦେଇକି ପିଆଜ ପୁଡ଼ବା ପାଇଁ ଦେଇକି ସେ କରେଲ ଗୁଡ଼ା ପକେଇକି ମାନେ ଭାଜି ଦଉ ତାପରେ ମସଲା ଗୁଡ଼ା ପକେଇକି ହ ଆଉ ଓ ମାଂସ ଯେପରି କଷା ହୁଏ ସେମିତି କଷିଦେଲା ପରେ ପାଣି ଦେଇକି ଇଏ କରିଦିଉ। ପାଣି ଟିକେ ଦେଲା ପରେ ଫୁଟିଗଲା ପରେ ହେଇଗଲା।
ତାର ତ ସେମିତି କିଛି ଉଁ, ମାନେ କିଛି ସ୍ଵାଦ ହିଁ ତାର ନଥିବ।
ନା ସ୍ଵାଦ ଲାଗେ ଉଁ, ମାନେ ଲଙ୍କା ସବୁ କିଛି ପକେଇ ଥିବ ମାନେ ତ ସୁଆଦ ହିଁ ନିହାତି ଲାଗେ ବଢିଆ ଲାଗେ। ଆଉ ଏ ଏଥିରେ ମଧ୍ୟ ପିଠା ବି ଆମ ପଟେ କରାହୁଏ।
ହଁ କେମିତି ପୁଣି ପିଠା ଟା ହୁଏ?
ଏ ଏଇ ଇ ଯେପରି ମାନେ ରୁ ରୋଷେଇ କରନ୍ତି ସେପରି ହିଁ ଇଁ, ମାଂସ ପି ଠା ଯେପରି କରନ୍ତି ଏପଟେ ବି ସେଇ ପିଠା ହିଁ ସେନ୍ତି କରାହୁଏ। ପତ୍ର ସାହାଯ୍ୟରେ ତ କରୁନି। ଏ ତାୱା ସାହାଯ୍ୟରେ ହିଁ ଆମେ କରୁ ପିଠାଟା।
ହଁ।
ହଁ। ଆଉ ଶାଗ ସହିତ ବି ଭୟ ଭୁ ଭାଜନ୍ତି ଏଇ ଯୋଉ ସୁଜିନା ଶାଗ ଆପଣ ଜାଣିଥିବେ?
କୋଉ ଶାଗ?
ହେ ସୁଜୁନା ଶାଗ।
ସଜନା ଶାଗ।
ହଁ ସଜନା ଶାଗ।
ହଁ।
ହଁ ସେ ଏ ତାଙ୍କ ସହିତ ଭ- ଭ ଜା ଯାଏ ହଁ ଶାଗ ସହିତ ବି ଭ-ଭାଜନ୍ତି। ପୁଣି ଇଁ ଅଣ୍ଡା ମିଶେଇକି ବି ଭାଜନ୍ତି। ବହୁତ ପ୍ରସେସ୍ ହଁ ବହୁତ ପ୍ରୋସେସ୍ ରେ ଏପଟେ କରାହୁଏ। ମୁଁ ତ ମୋ ବା ପ ଘର ପଟେ ମୁଁ ଖାଇନଥିଲି ହଁ ଖାଇଥିଲି କ-ଏଇଗୁଡ଼ା ବାଉଁଶର ଜଉ ଇଏ ଶାଗ ସହିତ ହିଁ ଖାଇଥିଲେ ଏପଟେ ମୋ ଶଶୁର ଘରକୁ ଆସିଲା ପରେ ମୁଁ ସବୁ କିଛି ପିଠା ବି କରନ୍ତି ବୋଲି ଜାଣିଲି ଆଉ ପୁଣି ଏ ଏମତି ମାନେ ଭାଜିକି ମସଲା ଦେଇ କି କରନ୍ତି ପୁଣି ଅଣ୍ଡା ଦେଇକି କରନ୍ତି ମୁଁ ଏଠି ଆସିଲେ ଟେଷ୍ଟ କରିଛି ବହୁତ ସ୍ଦ ଲାଗେ ଆଉ
ହଁ ହୁଁ।
ହୁଁ।
ଆଉ ତମ ପଟେ ବାହାଘର ଟା କେମିତି ହୁଏ? ମାନେ ଗୋଟେ ତମ ପଟେ ବାହାଘର କେମିତି ହୁଏ ମାନେ ଜଣେ ବାହାଘର ଟା କେମିତି କଣ ହୁଏ ମାନେ ଆରମ୍ଭ ହୁଏ।
ଆଁ ପ୍ରଥମେ ତ ମାନେ ହୁଁ ଆମ ପଟେ ବୁ- ବ ଦେଖା କରନ୍ତି। ମାନେ ବ ବର ରିଙ୍ଗସେରୀମୋନୀ ଯୋଉ ହୁଏ ନା ହଁ ପୁଅ ପୁଅର ଆଗେ ହୁଏ ତାପରେ ଝିଅର କରା ହୁଏ। ଆମର ସେ ଇଏ କରନ୍ତିନି ମାନେ ପୁଅ ଝିଅ ଏକାଠି କରାହୁଏନି। ଯୋଉ ରିଙ୍ଗ ପିନ୍ଧା ପିନ୍ଧି
ସେ ବୁଝେଇକି କହିପାରିବେ?
ମାନେ ଭଲସେ କହିଲେ କେମତି ଆମ ପଟେ ହଉଛି ମାନେ ଝିଅ ଘରୁ ଆସିବେ ବରକୁ କିଛି ଦେବେ। ମାନେ କଣ ସବୁ ତାଙ୍କ ତରଫରୁ ତାପରେ ସେମିତି ପୂଜା ପାଠ କରାହୁଏ ବା ବ୍ରାହ୍ମଣଙ୍କୁ ଡାକିକି।
ହ
ଆଉ ତ ପୁଣି ପୁଅ ଘରୁ ଝିଅ ଘରକୁ ଉଁ ଯାଆନ୍ତି ଆଉ ଝିଅ ଘରେ ବି ମାନେ ନିର୍ବନ୍ଧ କରନ୍ତି।
ହୁଁ।
ଆଉ କରିସାରିଲା ପରେ ତାପରେ ଡେଟ ଫିକ୍ସ କରା ହୁଏ ତାପରେ ବାହାଘର। କରା ହୁଏ ପ୍ରଥମେ ହଁ ପୁଅ ବାହା ଯଦି କରିବ ତା ତ ଆମ୍ବ ଆମ୍ବ ଗଛ ସହିତ ଇଏ କରିକି ମାନେ ଆମ୍ବ ଗଛରେ ହିଁ ପୂଜା ପାଠ କରନ୍ତି ଆଉ।
ହଁ।
ହଁ ଜାଣିଥିବେ ହିଁ ବୋଧେ ଆପଣଙ୍କ ପଟେ ହୁଏ କି ନାହିଁ।
ଆପଣଙ୍କ ପଟେ ବହୁତ ନିଆରା ହଉଛି ସେଥିପାଇଁ ମୁଁ ଆପଣଙ୍କୁ ଡି ଟେଲ୍ସ ପଚାରୁଛି କେମିତି କଣ ହଉଛି କାହିଁକିନା ଆମ ପଟେ ଏସବୁ ନାହିଁ।
ଆଚ୍ଛା ହଁ ଏପଟେ
ସେ ଆପଣଙ୍କ ପଟେ ବହୁତ ଅଲଗା ଅଛି।
ହଁ ହଁ ଏ ମାନେ ବର ଯା ଯେତେବେଳକୁ ଯିବ ନା ଯିବାକୁ ବାହାରିବ ସେତେବେଳକୁ ଆମ୍ବ ଗଛ ସହିତ ତ ତାର ସୂତା ପକେଇକି ତାଙ୍କର ବରର ଯୋଉ ଭେଣେଇଥିବେ ତାଙ୍କ ସହିତ ମାନେ ସେମାନେ ହିଁ ସେଇ ଗଛ ସହିତ ଏୟା କରିବେ ଆଉ ତାପରେ ଆମ୍ବ ଗଛ ମୂଳରେ ମା ମାନେ ସେ ଆମ ପଟେ ଅମ୍ଲ କହନ୍ତି ଅମ୍ଳ ଖାଆନ୍ତି।
ହୁଁ।
ଏଁ ଖାଇସାରିବେ ତାପରେ ହେଁ ବରକୁ ପଠେଇବେ ଆଉ କନିଆ ଘରକୁ
ହୁଁ।
ଆ ସେ ସେ ସେଠି ପୁଣି ଝିଅର ଆମ ମା ଝିଅ ଘରେ ତାଙ୍କର ମହୁନ ସହିତ ମୋହୁଲ ଗଛ ସହିତ ମାନେ ଇଏ ଇଏ କରନ୍ତି। ଏପଟ୍ ପୁଅ ମାନଙ୍କର ଆମ୍ବ ଆଉ ଝିଅ ମାନଙ୍କର ମ ହୁଲ ସେଠି ବି ତାଙ୍କ ଝିଅ ଘର ଲୋକୋ ମାନେ ତାଙ୍କ ମା ମାନେ ଅଁ ଅମ୍ଳ ଖାଇବେ ଝିଅର ମା ମାନେ ସେଠି। ଆଉ ଖାଇକି ତାପରେ ତ ବିଦେଇ ଦେବେ ଆଉ ଏପଟେ
ତାପରେ ଯେମିତି ଆମର ବେଦିରେ ବସିକି ହୋମୋନିଆଁ ଜଳିବ।
ହଁ ହଁ ସେଗୁଡା ହୁଏ ହଁ ହଁ ସେଇଟା ବାହାଘର ହୁଏ। ହଁ ସେଠିକୁ ଯାଇଁ ଗଲା ପରେ ହୁଏ। ହାଲୋ ଶୁଭାଯାଉନି କି ହଁ। ହଁ ସେଇଟିକୁ ଗ ଗଲା ପରେ ହମୋ ଯୋଗ ସହିତ ପୂଜା କରାହୁଏ। ତାପରେ ପୂଜା ସରିଲା। ଆଁ ମାତ୍ରାରେ ତାପରେ ସବୁ କିଛି ହେଇସାରିଲା ପରେ ତାପରେ ସେପଟେ ଝିଅ ଘରେ ବିଦ୍ ମାନେ ବିଦା ପାଇଁ ଝିଅକୁ ବିଦା ପାଇଁ ଇଏ କରନ୍ତି।
ହଁମ।
ହୁଁ। ଅଁ ତାପରେ ଏଠି ଯୋଉ ଇଏ ମାନେ ବିବାହର ଇଏ ହୁଏ ପାର୍ଟି ଯୋଉ ହି ହୁଏ। ଠୀ ପୁଅ ଘରେ ଜାଣିଥିବେ।
ହଁ।
ହଁ ଏଠି ପାର୍ଟି ହୁଏ ଆଉ କଣ ସେମିତିକା ହିଁ ତାପରେ
ମହଁ।
ଆଁ ଆପଣଙ୍କ ପଟେ ହୁଏନି କି? ଏପରି।
ନାହିଁ ଆମ ପଟେ ଏପରି ହୁଏନି ଆମର ଉଁ ଧ ଆପ୍ ମାନେ ବାହାଘର ଯୋଉଠି ଦେଖା ଚାଁ ହବ ମନ ପସନ୍ଦ ହେଲେ ତାଙ୍କୁ କିଛି ଗିଫ୍ଟି ଆ କାରରେ ଦେଇ ଦେଇକି ଆସନ୍ତି ଝିଅଘରେ ଯେ ଆମର ପସନ୍ଦ ଆସିଲା ତମ ଝିଅ। ଉଁ ତାହାପରେ ଏଁ ଆସେ ଉଁମ ଝି କର୍ ଦ ପସନ୍ଦ ଆସିଲା ତମେ କେତେବେଳେ ଆମ ପୁଅ ଘରକୁ ଆସିବ ଦେଖା କରିକି ଯାଇପାରିବ।
ହଁ ଆମ ପୁଅ ଘର ବିଷୟରେ ଜାଣିପାରିବ ତାପରେ ଯା ପୁଅ ଘରକୁ ଯାଆନ୍ତି ପୁଅ ଘର ପସନ୍ଦ ଆସିଲେ କଥାବାର୍ତ୍ତା ଆଗକୁ ଯାଏ। ତାପରେ ଜାତକ ଥାଏ ଆମର ଏପଟ ଜାତକ ମିଶାଯାଏ।
ସେପରି ହିଁ ଜାତକ ଦେଖି ସାରିଲା ପରେ ଭ୍ରମଣ ଯୋଉଦିନ ଡେଟ୍ କହିବେ ସେ ସେଇଦିନ ହିଁ ବାହା ଘର ଶୁଭ ଇଏ ମହର୍ତ୍ତ ଦେଖିକି କରନ୍ତି ହଁ ଏପ ଟେ ବି କରା ହୁଏ ଯେ ଏପଟେ ପୁଅ ଘରୁ ଲୋକୋ ଯାଆନ୍ତି ମାନେ ଦେଖିବା ପାଇଁ। ଆଉ ଯୋଉଠି ମାନେ ଝିଅକୁ ପସନ୍ଦ ହେଲା ସେଇଠି ମାନେ କଥା ଦେଇଦେବେ ଉଁ ଯେ ଆ ଆପଣ ମାନେ କେବେ ଯିବେ ଦେ ଦେଖ ମାନେ ଦେଖିବା ପାଇଁ ଆମ ଘରକୁ? ଆମର ଝିଅର ଝିଅକୁ ପସନ୍ଦ ହୋ ହେଇଛି କହିକି ଆପରେ ସେପଟୁ ଆସି ସିବେ ଆଉ ଦେଖିବେ। ଯଦି ଠିକଠାକ ହେଲା ତାହେଲେ ମ୍ୟାରେଜ୍ ପାଇଁ ମାନେ ଏୟା କାର ହୁଏ ଆଉ ନହଲେ ହଁ
ହଁ।
ହୁଁ।
ହୁଁ।
ଏପରି ଭାବରେ ହୁଏ ଆଉ ଆପଣଙ୍କ ପଟେ ତ ଅଲଗା ଆମ ପଟେ ଆପଣଙ୍କର ଘରଟା କଉଠି କି?
ଆମର ଭୁବେନେଶ୍ୱର୍।
ଆଚ୍ଛା ହଁ ହଁ ହଁ। ହଉ ଠିକ୍ ଅଛି ତାହେଲେ ଆଉ ନେକ୍ସଟ୍ ଇଏ ବେଳକୁ କଥା ହବା।
ହଁ, ଠିକ୍ ଅଛି।
ଆପଣ କ କେତେବେଳକୁ ଫ୍ରି ହେବେ? ହଁ।
ହଁ ଏ ଗୋଟେ କଲ୍ କୁ ଆପଣ ଦି ତିନି ଥର କରିପାରିବେ ନା?
ହଁ ହଁ ହଁ।
ହଁ ତାହଲେ ଫ୍ରି ହେଲେ ମୁଁ ଆପଣଙ୍କୁ ଆଉ ଥରେ ମୋର ମୋର ବି ଆହୁରି ଟ୍ୟାକ୍ସ ଅଛି, ଆପଣଙ୍କର କେତେ ଅଛି?
ମୁଁ ବି ଅଛି ମୋ ତ ନେଟୱାର୍କ ପାଉନି ସେଥିପାଇଁ। ହଉ ଠିକ୍ ଅଛି ମୁଁ ଏମିତି କଲ୍ ରେ ଆପଣଙ୍କ ସହିତ କଥା ହଉଛି ଠିକ୍ ଅଛି।
ଆଜ୍ଞା ରହିଲି।
ହଁ ହଁ।